ହ୍ୟାଲୋ।
ହଁ।
ଶୁଭୁଛି ତ?
ହଁ ହଁ ଶୁଭୁଚି।
କଣ କରୁଛ?
କଣ କରିବି ଆଉ ଏଇଠି ଏମିତି ହଁ ହଁ ଦେହ ଭଲ ଅଛି।
କେମିତି ଗୋଟେ ସ୍ୱର ଶୁଭୁଛି ତ ଭାବିଲି ଦେହ ଭଲ।
ନାଇଁ ନାଇଁ ଟିକେ ଶୋଇ ପଡି଼ଥିଲି ତ ଶୋଇ ପଡ଼ିଲେ ତ ଜାଣିଥିବ ସ୍ବର ଟା କେମିତି ଶୁଭାଯାଏ?
ହଁ ହଁ ଆଜି କଣ ଏତେବେଳେ ଶୋଇବା ହେଇଛି।
କାଲି ରାତିରେ ଟୋଟାଲି ସୁଆ ହେଇନଥିଲା ତ ସେଥିପାଇଁ ଆଉ
ଓହୋ।
ଆମ ଏପଟେ ଲାଇନ ନଥିଲା ତ?
ଓହୋ ଲାଇନ୍ ନଥିଲେ ତ ଛାଡ଼ ଯାହା ଅବସ୍ଥା ନାଇଁ ବର୍ଷା ହଉଥିଲା କି?
ନାଇଁ ନାଇଁ ଏ ଯୋଉ କିଏ ଟ୍ରାନ୍ସମିଟର ଚୋରି କରି ନେଇଯାଇଛି।
ଲୋକଙ୍କୁ ସବୁ ଅଭାବ ପଡ଼ୁଛି ବୁଝିଲ? ଏଇ ନୁହଁ ଏବେ ଯୋଉ ନିଶା ଖାଉଛନ୍ତି। ମାନେ ସେ ନିଶା ପାଇଁ ତାଙ୍କର ପଇସା ଦରକାର ସେଇମାନେ ହିଁ ଏସବୁ ଜିନିଷ କରୁଛନ୍ତି।
ହଁ ବା ଦେଖୁଛ ତା ହିଟର ଚୋରି କରି ନେଇଯାଉଛନ୍ତି ଆଉ
ହଁ ବା ଯୋଉ କଳ ଆଉ ଯୋଉ ତମର ବଲ୍ ବାହାରେ ଯୋଉ ଲାଗୁ ତାପରେ ଯାହା ବି ମାନେ ଯୋଉ ଜିନିଷ ଗୁଡ଼ାକ ନେସେସେରୀ ନୁହଁ ଯୋଉଗୁଡା ଚୋରି କରୁଛନ୍ତି ସେ ସବୁ ନିଶା ଖାଉଥିବା ଲୋକ ହିଁ ଚୋରି କରୁଛନ୍ତି। ମାନ ଟ୍ରାନ୍ସମିଟର ଟା ନେଇ ବିକିଦେବେ କେତେ ଟଙ୍କାରେ ତାଙ୍କର ଯେତିକି ଟଙ୍କାର ନିଶା ଦରକାର ଥିବ ସେମାନେ ସେତିକି ଟଙ୍କାରେ ହିଁ ବିକିଦେବେ ଗଟେ ଗୋଟେ ଦିନ ଲାଇନ ହିଁ କଟିଗଲା ଆଡ଼େ ସରକାର ବି ଲସ୍
ହଁ।
ପୁଣି ଆଣିକିରି ପୁଣି ତା ସେମାନଙ୍କୁ ଆଣିବାକୁ ପଡି଼ବ ନା ସେ ଟର୍ଚ ଯାକ
ହଁ। ସଦର ବା ଆମେ ମାନେ ଏମିତି ଶୋଇବାକୁ ଗଲୁ ସାଢ଼େ ଏଗାରଟା ପାଖାପାଖି ଆମେ ଶୋଇବାକୁ ଗଲୁ। ରାଟା ଦଶ ପନ୍ଦର ଯେତୁ ଲାଇନ୍ ଗଲା ଆମେ ବଲୁ ଲାଇନ୍ ଗଲା ତ ଆସେନା।
ହଁ ହଁ।
ଲାଇନ୍ ଆଉ ଆସିଆର ନାହିଁ, ମୁଁ କ କେମିତି ଲାଇନ୍ ହେଲା। ତାପ୍ ବାହାରେ କିଛି ସମୟ ଏମିତି ଛତ ଉପ ରେ ଯାଇକି ବୁଲାବୁଲି କଲୁ। ବୁଲାବୁଲି କରିସାରିଲା ପରେ ଏମିତି ଲାଇନ୍ ନ ଆଇଲା ତାପରେ ଲୋକ ମାନେ ଏମତି। କଥାରେ କଥା ଜାଣିପାରିଲି ଯେ ସେପଟୁ ଟ୍ରାନ୍ସ୍ ମିଟର ଚୋରି ହେଇଛି।
ଓହୋ, ଏବେ ଲାଇନ୍ ଆସିଲାଣି?
ଆଉ ଗା ହଁମୂ ଆଜ ଆସିଲାଣି।
ହୁଁ।
ଏ ଆମ୍ ଆଉ ତମ ଖବର କଣ? ହୁଁ। ହ୍ୟାଲୋ।
ରାସ୍ତା ସଂଖ୍ୟା ଅଧିକ ହେଇଯାଉଚି।
ଆଁ
ଶୁଭୁନି ଯେ କମ୍ ଭଲସେ।
ଏବେ ଶୁଭିଲା।
ହଁ କହିଲ।
ହଁ ମୁଁ କହିଲି ନାଇଁ ନିଶା ଖାଉଥିବା ଲୋକଙ୍କ ସଂଖ୍ୟା ଅଧିକ ହେଇଯାଉଚି, ବେଶୀ କରି ଛୁଆମାନେ।
ହଁ, ଏବେକା ଜେନେରେସନ୍ ଛୁଆ ଗୁରାକ।
ହଁ ବେଶୀ ସେମାନେ, ଷଟସେମାନେ ପାଠ ସାଠ ପଢୁଚନ୍ତି ଏଜୁକେଟେଡ୍ ହେଇକି ବି ସେମାନେ ଫାଷ୍ଟ୍ ନିଶ୍ ସେଟା ତାଙ୍କର ଦରକାର୍।
ହୁଁ ହୁଁ ଉଁ।
ଅ ଆଡୁଷାଡୁ ନିଶା ନାଇଁ ଭଲ ହାଇଟ୍ ସେଇ ନିଶା ଖାଉଚନ୍ତି। ହଁ, ତମ ଆଡେ କଣ ପରିସ୍ଥିତି?
ଆମଆଡେ ତ ଆମ ଗାଁର ପ୍ରାୟ ପିଲା ପ୍ରାୟରୁ ପ୍ରାୟ ପିଲା। ଛୋଟ ଛୋଟ ପିଲା ବି।
ଆମେ ଭାବୁଚୁ କେବଳ ଆମ ଏରିଆରେ। ନାଇଁ ସବୁଆଡେ ସେଇଆା, ଆଉ ବେଶୀ ଛୋଟ ପିଲା।
ହଁ।
ନିଶା ଖାଉଚନ୍ତି, ବେଶୀ ହିଁ ଛୋଟ ପିଲା ପାଠ ପଢୁଚନ୍ତି ଯୋଉମାନେ। ସେଇମାନେ ହଁ ନିଶ୍
ହଁ ଛୋଟ ଛୋଟ ଛୁଆ ମାନେ ଘରର ପରିସ୍ଥିତି ବୁଝୁନାହାନ୍ତି କି ବାପା ମାଙ୍କର ମାନେ ତାଙ୍କର କାମ କିଛି ବୁଝୁନାହାନ୍ତି।
ହଁ ବା ସେମାନେ ବୁଝୁନାହାନ୍ତି ଆଉ ଦେଖ ସେ ବାପା ମା କେତେ ଛୋଟ ବେଳୁ ଭଲରେ ରଖିଥିବେ, ସେମାନେ ନିଜେ ପିନ୍ଧନ୍ତୁ ନ ପିନ୍ଧନ୍ତୁ ତମ ମାନଙ୍କୁ ମାନେ ହେଇଥିବେ ଛୋଟ ପିଲାମାନଙ୍କ କିଛି ଅଭାବ ଜଣା ଯାଏ କି? ମାନେ ମୁଁ ଏମତି ଥରେ ଯାଉଥିଲି ବସ୍ ରେ ଗୋଟେ ଜାଗାକୁ ହେଲା, ଯୋଉ ଏଇ ଯୋଉ କଣ ଆମର ଷ୍ଟାଂଡ୍ ରେ ଗୋଟେ ପିଲାଟେ ହବ ଷୋଳ ବର୍ଷ କି ସତ୍ ସତର ବର୍ଷର ହଁ ଷୋଳ ବର୍ଷ ଅତି କମ୍ ଟା ଲାଗୁଚି, ମାନେ ସେ ଏତେ ଜୋର ସେ ଖାଇ ଦେଇଚି ମଦ ନୁହଁ, ସିଏ ହେଲା ଶୁଖିଲା ନିଶା ହେଲା। ବୁଝିପାରୁଥିବ, ଖାଇଦେଇ ସି ମାନେ ତାକୁ ମାନେ ମୁଁ ଦେଖିଦେଲି ମୋର ଏଜାମ୍ ଥାଏ ମୋର ସେଇଠି ମାଇଣ୍ଡ୍ ରୁ ପାଠ ପଢିଲେ ସେ ଯାହା ହଉଥାଏ। ମାନେ ଚୁଟି ସାଇଜିକି କଟା ହେଇଛି ଭଲ ଡ୍ରେସ୍। ପିନ୍ଧିଚି ଭଲ ମାନେ ପୁରା ଫିଟ୍ ଫାଟ୍ ମାନେ ଲାଗୁଥାଏ, ଗୋଟେ ଭ ବାପ୍ ତମେ ତାକୁ ଭଲରେ ରଖିଚନ୍ତି ସେ ପିଲାଟାକୁ, କିନ୍ତୁ ସେ ନିଶ୍ ଖାଇ ଖାଇ ଏମିତି ତଳେ ଗଡିକି ହଉଥାଏ ମାନେ ଆମେ ଦେଖିଲୁ ଭଲରେ ଠିଆଇଥିଲା ତା କିଛି ସମୟ ପରେ ସେଇଠି ତଳେ ଗଡିକିରି ଲୋକଙ୍କ ମାନେ କିଛି ଜାଣିପାରୁନି ନା, ହସ୍ କିଛି ଗପୁଚି ତାକୁ ଲୋକ ସେଠି ବସଉଥାନ୍ତି, ତୁ ବସେ କି ଚିହ୍ନିଛନ୍ତି ବୋଧେ ତାକୁ। ଉଁ ତାକୁ ବସଉଥାନ୍ତେ ତୁ ବସ ଆଉ ତୁ ବ୍ୟସ୍ତ ହନା ଆମେ ଡାକୁଚୁ, ସିଏ କିନ୍ତୁ ହସୁଥାଏ ପଇସା ମାଗୁଥାଏ। ମାନେ ତାକୁ ଦେଖିକି ଏତେ କଷ୍ଟ ଲାଗଲା, ମୁଁ କହିଲି ଆଜିକାଲିକା ପିଲା ମାନେ କଣ କରିବୁ। ମଗେଇବା। ବାପା ମା ଘରେବ୍ୟସ୍ତ ହଉଥିବେ ଏମାନେ ଏଠି ଆସି ଏମିତି ହଉଚନ୍ତି।
ସେଇ ବାପା ମା ଦେଖିବେ ବା ଜାଣିବେ ତାଙ୍କ ପିଲା ଯାଇକି ଏମ୍
ସେଇ କଥା ଆମେ ତାକୁ ଚିହ୍ନିନୁ ନା ଜାଣିନୁ ଆମ ମନ କଣ ହେଇଗଲା କିନ୍ତୁ ତା ବାପା ମାଙ୍କ ଉପରେ କଣ ଵିତୁଥିବ ଏ ପିଲା ବାପା ମାଙ୍କ କଥା ଭାବନ୍ତିନି।
ଜମାରୁ ବି ଭାବୁନାହାନ୍ତି।
ନା ଭାବୁନାହାନ୍ତି ବା ମୁଁ ସେଇଆ କିହିଲି, ମୁଁ କହିଲି ଆମେ କେହି ବିି ନୁହଁ କିନ୍ତୁ ଦେଖିଲୁ ମନ କଷ୍ଟ ମାନେ ମନ କଣ ହେଇଗଲା ଆଉ ମାନେ ଏକ୍ଜାମ ଥାଏ ମନ ଦୁଃଖ। ଦୁଃଖ ହେଇଗଲା ମୁଁ କହିଲି ଛାଡ଼ ଏମତି ସିଚୁଏସନ୍ ମୁ କାଇଁ ଦେଖିଲି କେଜାଣି, ମୁ ବସିଥିଲି ହେଇଠୁ ସେଠି ଲୋକ ହୋ-ହୋ ହେଲେ ମୁଁ ଚାହିଁଲି। ଚାହିଁଲା ବେଳକୁ ସିଚୁଏସନ୍ ଏୟା, ମୁଁ କହିଲି ବେକାର୍ ମୁଁ ଚାହିଁଲି ମୋ ମାଇଣ୍ଡ ପୁରା ଡିଷ୍ଟର୍ଭ ହେଇଗଲା। ମାନେ ଭାବ ତାଙ୍କ ଘରେ କଣ ବିତୁଥିବ ଏଇ ପିଲା ଆଉ ଏବେକା ଡେଟରେ ତମେ ଛୁଆଙ୍କୁ ବି ବାହାରକୁ ଛାଡିବାକୁ ଡର ଲାଗୁଛି ପୁଅ ପିଲାଙ୍କୁ।
ହଁ ଅଁ।
ସଙ୍ଗତରେ ପଡିକି ନିଶା ଖାଇବେ ନା।। ଆଉ ଭଲ ଲୋକଙ୍କ କତିରେ ନା କହି ଆଉ ଥରେ ନିଶା ଖାଇଲେ ମାନେ ତମେ ତାକୁ ହିଁ ଭୁଲି ପାରିବନି ମାନେ ସେମାନେ ଆଉ କିଛି ନାହିଁ ସୁଇସାଇଡ୍ କଥା ହିଁ କହୁଛନ୍ତି। ତମେ ଯଦି କିଛି କହୁଛ ସେମାନେ କହୁଛନ୍ତି ଆମେ ସୁଇସାଇଡ୍ କରିଦବୁ, ସୁଇସାଇଡ୍ କାହିଁ କରିବ ନି ପିଠା ଖାଯାହାବି ଖା ଘରେ ରହ।
ହଁ ସେ ଭାବିବେ ତମେ ତାଙ୍କ-ତାଙ୍କ ଏଗେନଷ୍ଟରେ ଯାଉଚ।
କଥା ହଉଛି ସେଇଆ ଆଉ କଣ କହିବ। ମୁଁ ଭାବୁଛି ବୋଧେ ଆମ ଏପଟେ ଏ-ଏ-ଏମତି ଏମିତିରେ ପିଲା ବେଶୀ ସେ ଏଇ ଲଭ୍ କେସ୍ ରେ ଏମତି ନିଶା ଇଏରେ ମାନେ କେତେ ଛୋଟ ଛୁଆ ସବୁ ମାନେ ନିଜେ ନିଜେ ସୁଇସାଇଡ୍ କରି ମରିଗଲା।
ହୁଁ।
ସବୁଆଡେ ପ୍ରାୟ ଶୁଣିବ ସେଇ କେସ୍।
ହଁ ଆଉ କଣ କରିବ ଆଜିକାଲି ପିଲାଙ୍କୁ।
କହିବ ପିଲାଙ୍କୁ କହିବାକୁ ହିଁ ଡର ଲାଗୁଚି।
ହଁ।
ଆଉ ରୋଷେଇବାସ ସରିଲାଣି?
ହଁ ରୋଷେଇବାସ କରିସାରିଲେନି ଆମ୍ବ। ଆମ ଗଛରେ ଏଥର ଲାଷ୍ଟ ଗୋଟେ ଆମ୍ବ ଥିଲା।
ଓହୋ ଏଥର ତ ପ୍ରବଳ ଆମ୍ବ ହେଇଚି।
ହଁ ଏ ବର୍ଷ ତ ପ୍ରବଳ ଆମ୍ବ। ଆମ୍ବ ମାନେ
ବାହାର ଆମ୍ବ ଆସିନି ବଜାରକୁ ସବୁ ଦେଶୀ ଆମ୍ବ।
ହଁ ତମର ଏଥିରେ ହେଇଥିଲା। ତମ ଗଛରେ ଆମ୍ବ ଗଛ ଅଛି।
ଆମର କିଛି ଗଛ ନାହିଁ।
ଆଁ ହଁ ଆମ୍ବ ଗଛ
ଆମର ନା ଆମ୍ବ ଗଛ ନୁହଁ ଆମର କିଛି ବି ଗଛ ନାହିଁ।
କେମିତି ଯେ ବାରିଘର ନାଇଁ।
ମାନେ ବାରିଘର ଅଛି। ଯେହେତୁ ମାନେ ଆମର ବାପା ହେରିକା ସେ ପାଞ୍ଚ ଭାଇ। ତ ପ ପକେଇଛନ୍ତି ସମସ୍ତେ ଗଛ ଆମେ ଟିକେ ଏତେ ଝଗଡା ଝାଣ୍ଟି କରୁନା। ତାଙ୍କ ଇଛା ସିଏ ଯାହା ଆଣି ଯାହା ଖାଆନ୍ତି ଆମେ ଯାଉନା ନା ଆଣୁନା। ମାନେ ଅଛନ୍ତି ଆଉ ଅଛନ୍ତି ନା। ଭାଇ ମାନେ ସେମାନେ ତାଙ୍କର ଯାଇ ଆଣନ୍ତି କି କଣ କରନ୍ତି? ଆମେ ଯା ମାନେ ଦେଖ ଯଦି ମା ଯାଇଥାନ୍ତା ତାହେଲେ ମୁଁ ଦେଖିଥାନ୍ତି ଶିଖିଥାନ୍ତି ମୁଁ ବି ଯାଇଥାନ୍ତି। ତ ମୁଁ ଦେଖିଲି ଛୋଟବେଳୁ ଯେ ମାନେ ଆମ ଘରେ ଆମେ ଖାଇଲୁ ଆମର ରହିଲୁ ଆମର କୋଉଠି କଣ ହେଇଗଲା। କିଏ ଜାଗା ନେଇଗଲା? କିଏ ଯୋଉ ଏ ଚାକୁଣ୍ଡାଗଛହେରିକା ଅଛି ଜାଳ ବି ଆଣୁଛନ୍ତି। ସେମାନେ ତାଙ୍କର ଆଣନ୍ତି। ଆମେ ମୋ ଘରେ ଦେଖିଲେ ଆମର କିଏ ଯାନ୍ତିନି କି ସେଥିରେ ମୁଣ୍ଡ ଖରାଦିନେ ଆମେବି ଯାଉନା ଆମେ ଜାଣିନୁ କୋଉଠି ସେମାନେ ତାଙ୍କର ଆଣନ୍ତି ଚଳନ୍ତି ଆମେ ଯାଉନା।
ଭଲ।
ଆମ ମାମୁଁ ଘର ଅଛି ଆମ୍ବ ଗଛ। ଆମେ ଆମ୍ବ ଏଥର ପ୍ରବ ପ୍ରବଳ ହେଇଛି ଖା ମୁଁ ତ ଖାଏନି। ଘରେ ସମସ୍ତେ ଖାଇ ଖାଇକି ବିରକ୍ତ ହେଇଗଲେ। ଆଉ ତମର କଣ ଯୋଉ ଗଛ ଅଛି ଆମ୍ବ ଗଛ?
ହୁଁ ଆମର ଆମ୍ବ ଗଛ ଅଛି। ସବୁ ଗଛ ଅଛି। ହୁଁ ଖଟା ହେଇଛି।
ବାପା ଆରବର୍ଷ ଜମା ହେଇନଥିଲା ଆମ୍ବ।
ନା ନା ଆରବର୍ଷ ହେଇନଥିଲା। ଆମର ଗୋ ମାନେ ଗୋଟେ ଦେଖିବୁ ଦିଟା ଗଛ ଅଛି ଆମର। ତା ଦେରୁ କେବଳ ଗୋଟେ ଗଛରେ ହେଇଥିଲା। ମାନେ ପାଞ୍ଚ ଛଅଟା ଏମିତି ମାନେ ଏମିତି ପାଞ୍ଚ ଛଅଟା ଗଣି ଦବ।
ହଁ ବା ଆରବର୍ଷ ଜମା ବି ଆମ୍ଭ ହେଇନଥିଲା। ଏ ବର୍ଷ ଏମିତି ଗଛ ଭାଙ୍ଗି ପକେଇଲା ଆମ୍ବ ଆରବର୍ଷ ହେଇନଥିଲା ବୋଲିକି କଣ ଏବ ବର୍ଷ ବହୁତ ଆମ୍ବ ହେଲା। ମାନେ ବୋଧେ ଦେଶୀ ବ ବା ଆସିନି ବାହାର ଆମ୍ବ ବେଶୀ ଆମ ବଜାରକୁ। କୁଚିତ ଥରେ ଥରେ ଆସିଥିଲା ବାପା ଏମତି ଆଣିଥିଲେ। ଆଉ ସବୁବେଳେ ତ ଘରେ ଆମ୍ବ ଆଉ। ମୋ ମାମୁଁଙ୍କର ପାଞ୍ଚଟା ଗଛ ହେଲା ସିଏ ସବୁବେଳେ ଆମ୍ବ ପଠେଇବେ।
ହଁ କେତେ ଖାଇବ ଖାଅ, ଆମ୍ବ ଦଉଛନ୍ତି ଆଉ।
ହଁ ବା ଖାଇବି ହୁଏନି, ମୁଁ ତ ଆମ୍ୱ ଖାଏନି। ମତେ ନା ସତ କଥା ମତେ ଆମ ଗୋଟେ କେମିତି ମାନେ ଆ ଆମ୍ବ ମୋତେ ଭଲ ଲାଗେ, କଞ୍ଚା ଆମ୍ବ ମୁଁ ଖାଏ। ପାଚିଲା ଆମ୍ବ ମୋତେ ଭାତରେ ମୁଁ ଖାଏନି।
କେମିତି ମାନେ ଝିଅପିଲାଟା ହେଇ କଞ୍ଚାଆମ୍ୱ କଞ୍ଚାଆମ୍ୱ ତ ଭଲ ଲାଗେ ପାଚିଲା ଆମ୍ବ ଜମା ଖାଅନି? ନା କଣ ଏମିତି ଅଳପ ଅଳପ ଖାଅ?
ନା ପାଚିଥିଲା ଆମ୍ୱ ଟୋଟାଲ ଆମ୍ବ ହିଁ ଖାଇନି, ଯିଏ ଆମ୍ବ ଖାଆ ନ୍ତି ମୋ ସହି ମୁଁ ତାଙ୍କ ସହିତ ଭାତ ହିଁ ଖାଏନି। ନା ମୁଁ ଖାଏନି କେଜାଣେ ମୁଁ କଞ୍ଚାଆମ୍ବ ଖାଏ, ତାପରେ ଯୋଉ ଆମ୍ବୁଲ ହୁଏ ଆମ୍ବୁଲ ମୁଁ ମାନେ ଆର ବର୍ଷ ନଥିଲା, ମୁଁ କିଣିକି ଆଣିକିନା ଘରେ ଆଚାର କରିଥିଲୁ। ଏ ବର୍ଷ ମାନେ ଆମ ଆମ୍ବୁଲ ଖାଇବି ଆମ୍ବୁଲ କାହାକୁ ବି ଦିଏନି ହେଲା, ସେଥିରେ କାହାକୁ ଭାଗ କରେନି କିନ୍ତୁ ପାଚିଲା ଆମ୍ୱ ଖାଏନି ଆଉ କେଜାଣି ମୁଁ କାଇଁ ଖାଏନି, ମତେ ଭଲ ହିଁ ଲାଗେନି।
ହଁ ଏମିତି କଣ ଯେ ପାଚିଲା ଆମ୍ବଟା ଭଲ ଲାଗେନି, ପାଚିଲା ଆମ୍ବଟା ସମସ୍ତଙ୍କୁ କଞ୍ଚା ଆ
ସମସ୍ତେ ମତେ ପାଟି କରନ୍ତି, ନା ମତେ ପସନ୍ଦ ନୁହଁ ନୁହଁ ପସନ୍ଦ ମତେ କିନ୍ତୁ ମତେ ତା ସ୍ମେଲ ଟା ହିଁ ଭଲ ଲାଗେନି। ଖାଲି ମତେ ଲାଗେ ଗନ୍ଧଉଛି ହାତ ତାପରେ ଯୋଉ ଭାତରେ ଖାଇଲେ ମତେ ସ୍ମେଲ ହୁଏ, ଆଉ ଯିଏ ଭାତ ଖାଆନ୍ତି ମୁଁ ତାଙ୍କ ସହିତ ଖାଏନି। ମୁଁ କହେ ତମେ ଅଲଗା ଖାଅ ମୁଁ ଅଲଗା ଖାଇିବି।
ଓ ହୋ।
ମତେ ଟିକେ ଭଲ ଲାଗେନି, ହେଲେ ଖାଏ ଆମ୍ବ ଖାଏନି ନୁହଁ ଆମ୍ବ ମୋର ଫେବରାଇଟ। କିନ୍ତୁ ମୁଁ କଣ କରିବି ଖାଇପାରେନି ଆଉ, ଏଥର ତ ପ୍ରବଳ ଆମ୍ୱ ଯାହା ଖାଉଛନ୍ତି ଯାହା ଫୋପାଡୁଛନ୍ତି।
ହଁ।
ସମସ୍ତଙ୍କ ଆଡେ ଯାହାଠୁ ଶୁଣିବ ଆମ୍ବ ଅଧିକ ହେଇଛି।
ହଁ ଆଚାର ଯୋଉ ଖାଅ, ମାନେ ଯୋ ଆମ୍ବର ଯୋଉ ଆଚାରଟା ହୁଏ?
ଆମ୍ବ ଆଚାରର ଖଟା ମୋର ଫେବରାଇଟ୍, ମୁଁ ଆମ୍ବ ଆଚାର ଖାଏ ସବୁ ଆଚାର ଖାଏ। କୋଳି କଣ ଯୋଉ ଲେମ୍ବୁ ଆମର ଲେମ୍ବୁ ଗଛ ଅଛି। ଲେମ୍ବୁ ଆଚାର କରିକି ଖାଉ, କିନ୍ତୁ ଆମ୍ୱ ପାଚିଲା ଆମ୍ୱଟା ମୁଁ ଖାଏନି ଆଉ। ପାଚିଲା ଆମ୍ବ ନାହିଁ, ପଣସ ନାହିଁ ପଣସ ହୁଏ ତମର? ଆଉ ଏବର୍ଷ ପଣସ ବି ହେଇଛି ସେମିତି ନାଇଁ?
କିନ୍ତୁ ଆମର ଗଛ ନାହିଁ, ମାନେ ଗଛ ଅଛି ଅଛି ଦିଟା ଖଣ୍ଡେ, କିନ୍ତୁ ତା ଦେହରେ ଫଳ ହେଇନି।
ଓ ହୋ ଯଦି ନୂଆ ହେଇଥିବ ହେଇନଥିବ। ନହେଲେ ଏବର୍ଷ ସବୁ ଫ ସେଥିପାଇଁ ହେଇନି, ନହେଲେ ଏ ବର୍ଷ ଯାହାର ସବୁ ପଣସ ହୁଏ। ଏ ବର୍ଷ ପଣସ ପୁରା ମାନେ ଏମିତି ହେଇଛି, କଞ୍ଚାରେ ଖାଇ ପାଚିଲାରେ ଖାଇକି ବି ଲୋକ ଫୋପାଡୁଛନ୍ତି।
ଫୋପାଡୁଚ
କଞ୍ଚାରେ ଟିକେ ଭଲ ଲାଗେ କଷା କଲେ କଞ୍ଚାରେ, କିନ୍ତୁ ପାଚିଗଲେ ସମସ୍ତେ କଣ ପାଚିଲା ପଣସ ପସନ୍ଦ, ତ ଯିଏ ଯାହା ଖାଇଲା ଯିଏ ଯାହା ଫୋପାଡୁଛନ୍ତି ଆଉ।
ହଁ।
ଏ ବର୍ଷ କିନ୍ତୁ ଫଳମୂଳ ଭଲ ହେଇଛି, କିନ୍ତୁ ମୁଗ ବିରିକି ଛାଡିକି।
ମୁଗ ବିରିଟା ଏଥର ମାନେ ପୁରା କମ ହେଇଚି, ଧାନ କିନ୍ତୁ ପ୍ରବଳ ହେଇଛି। ଧାନ ଜାଣିଛ ନା ଏଇ ଥରକ ହେଇଥିଲା କେତେ?
ହଁ ଏଥର ବହୁତ ଧାନ ହେଇଛି ତ, କହିବା କଥା ସମସ୍ତେ ଶୁଣିବା କଥା କିନ୍ତୁ ମୁଁ ଆମ ଗାଁର। ଏଥରକ ବୋଧେ ମୁଗ ବିରି ହେଇ ମାନେ ଜମା ନ ନାହିଁ କହିଲେ ଚଳେ। ଆମ ଗାଁରେ କାଇଁ କେହି ତ ମାନେ ଯୋଉ ବାଡ଼ାନ୍ତି ନା ତାରେ ପକେଇକି ପ୍ରେସର୍ କିଛି ନାହିଁ ତ ବେଶୀ କଣ ଟୋଟାଲ
ଓ ହୋ।
ହଉ ତମେ ଶୋଇକି ଉଠିଚ ଆଉ ଖାଇବା ପିଇବା ଏବେ ହବ। ହିଁ ହିଁ ନିଦ ଟା ଭାଙ୍ଗିନି ବୋଧେ ମୁଁ ଭାଙ୍ଗିଦେଲି।
ହୁଁ ହୁଁ ଆଉ କଣ କରିଆ ଏଇ ତ ଟିକେ ନଶୋଇଲେ ହଉନି ଆଉ କଣ କରିବା?
ହଁ ହଉ ହଉ ମୁଁ ରଖୁଛି ଆଉ।
ହଁ ହଁ।